ହାଲୋ।
ହଁ କୁହନ୍ତୁ?
ହାଲୋ।
ତାପରେ କଣ କଲେ ହେଠୁ ସିଏ ଗଲେ କଥା ହେଲେ ତାଙ୍କ ଗୋ ଡେ ଆସିଲେ ଏକ୍ଜାମ ଦେଲ।
ହଁ ତାପରେ ଏକ୍ଜାମ ଦେଲୁ ଆଉଥରେ ସିଏ ଆସି କହିଲେ କଲେଜରେ ତମର କଣ କହିବେ କିଛି କେତେ ବେଳେ ରାତିକି ଆସିବେ ନ ଆସିବାର କିଛି ନିୟମ ନାହିଁ କି ପିଲାମାନେ ବାହାରେ ବୁଲୁଚନ୍ତି। ଏମିତି କଲେଜେ କହିଲା ପରେ ଆଉ ଗୋଟେ ଦି ତିନି ଦିନି ରେକାହା କାହାରି ମତେ ଛାଡି ନଥିଲେ ଯାଉ ଯିଏ ଯାଉଥିଲା ସନ୍ତକ ପକଉଥିଲେ ଏବଂ ପୁଣି ସହିତ କଥା କରେଇ ଯାଉଥିଲେ।
ଆଚ୍ଛା।
ହୁଁ। ଆରେ ଆମର ଗାଡି ନଥିବ ଗୋଟେ ଦଶ ପନ୍ଦର ଦିନ ଯାଏ ରଖିଦେଇଥିଲେ? ଆମେ ତାହାକୁ ଭଡାରେ ନେଇକି ଆସିଥିଲୁ ଖାଲି ବୁଲିବା ପାଇଁ। ସେ ଗାଡି ବାଲା ମଧ୍ୟ ଆମକୁ ଫୋନ କରି କରି ବହୁତ୍ ବିଜାର କରିଦେଇଥିଲା।
ଉଁ ହୁଁ।
ସିଏ ଜାଣିବି ନଥିଲା ଯେ ସିଏ ଜାଣିବି ନଥିଲା ଆମେ ତା ଗାଡି ତା ଗାଡି ସ୍ଥାନା ରେ ଅଛି। ତାପରେ ଏମିତି ଆଉଥରେ ହଁ। ସେ ଜାଣିବି ନଥିଲେ ଆମ ତା ଗାଡି ଥାନାରେ ଅଛି ଆମେ କହିଲୁ ହଉ ତ ଆମେ ତାଙ୍କର ପେମେଣ୍ଟ ଯାହା ହଉଥିଲା ଆମେ ଗୋଟେ ଦିନର ପାଆଁଶହ ଟଙ୍କା ଲାଖା ହିସାବରେ ଆମେ ନେଇ ଆସିଲୁ ଆମେ ତାକୁ ପାଆଁଶହ ଟଙ୍କା ଦେଇଦବାର ତାପରେ ସେ କିଛି କହିବାର ନାହିଁ କଲା ତାପରେ ଯେତେବେଳେ ଚାରିରୁ ପାଞ୍ଚ ଦିନି ହେଇଗଲା ସିଏ କହିଲା ଗାଡି ନେଇକି ଆସ ଆଉ ଭାଇ ଆମେ କହିଲୁ ରୁହ ଆମେ ତ ବୁଲାବୁଲି କରିବା ପାଇଁ ଆସିଛୁ। ଆଉ କେମିତି ଗାଡି ଦେଇଦବୁ। କହିଲା ପରେ ସେ ଆଉ ଫେରେ କ ମାନିଲା ତାକୁ ତା ପଇସା ଦୋଉଥିଲୁ ତାପରେ ଏମତି ଆଉଥରେ ସିଏ ପୋଲିସ ରୁ ଆଉ ଥରେ କଥାବାର୍ତା ହେଲୁ ତାଙ୍କୁ ଆଉଥ ପୋଲିସକୁୁ ପଇସା ମଧ୍ୟ କେତେ ଦେଲୁ। ଏମିତି ହେଇକିପଛ
ତାପ ଭିଣା ଆପଣ ପରେ କହିଲେ କି ନାଇଁ କି ଆପଣ ଏମିତି ପୋଲିସରେନେହିଁ
ଏଁ। କଣ କହେ ନା ସେ ଲୋକ ଆଉ କହିଲେ ଆମ ଆଉ କେତେବେଳ ଗାଡି ମାଗିଲେ ଆଉ ସିଏ ଦବ କି ତମେଏମିତିସବୁ କାଣ୍ଡ କରୁଚ ବୋଲି କହିଲେ।
ହଁ ତମମାନେ ଏମିତି କିଛି କରିନ କିକେବେ?
ଆଜ୍ଞା।
ତମେ ମାନେ ଏମିତୀ କେବେ କିଛି କରିନ?
ଝିଅ ପିଲା ନା ଆମେ କଣି କରିବୁ ବ ଆମସରା ଆସୁ ଆସୁ ମାନେ ଆମର କ୍ଲୋଜିଂ ଟାଇମ୍ ସାଢେ ପାଞ୍ଚ ଥିଲା ନା। ଆମେ ବୁଲି ବୁଲାକି ଆସିଲାକୁ ସାତଟା ହେଇଗଲା ଦେନ ଆମେ ଏଇଠି କହିଦେଲୁ କି ଆଉ ଆମର ଗୋଟେ କ୍ଲୋଜିଂ ଟାଇମ୍ ସାଢ଼େ ପାଞ୍ଚ ନା।
ହଁ ହେଲେ ତମକୁ ଗର୍ଲସ ବୋଲି କ୍ଲୋଜିଙ୍ଗ ଟାଇମ୍ ସାଢେ ପାଞ୍ଚ ଅଛି।
ହଁ ତ ଆମେ ଆସୁ ଆସୁ ସାଢେ ଛଅଟା ସାତଟା ପାଖାପାଖି ହେଇଗଲା। ଆମେ କହିଦେଲୁ କି ଆକ୍ଚୁଆଲି ଟ୍ରାଫିକ ରସ୍ ଥିଲା। ଆଉ ସେଇଠି ଗୋଟେ ଆକ୍ସିଡେଣ୍ଟ ହେଇଥିଲା। ରୋଡ ଜାମ ଥିଲା ତାନେସେ ଆସି ପାଇଲୁନି। କିଛି କହିଲେନି ବି ଏ ଭିଏମ୍ ଗାର୍ଡିଆନକୁ ବି ଫୋନ କଲେନି।
କେତେକେ ଆମେ ଆ ମୁଁ ପ୍ରାୟ ହଷ୍ଟେଲରେ ପ୍ଲସ୍ ଟୁ ରୁ ରହି ରହି ଆସିଚି। ସେ ଟାଇମରେ ଆମର କ୍ଲୋଜିଂ
କେତେବେଳକୁ ଆସିବ।
ମୁଁ କହିଲି ତମେ ଆଗରୁ ହିଁ ହଷ୍ଟେଲରେ ରହୁଥିଲ।
ପ୍ଲସ୍ ଟୁ ରୁ ମୁଁ ହଷ୍ଟେଲ୍। ଏଇଟାକୁ ମୋର ତିନି ବର୍ଷ ହେଇଗଲା ହଷ୍ଟେଲ ଲାଇଫ।
ଓହ ମୋର ଏଇଟା କୁ ମିିସେଇଲେ ପାଞ୍ଚ ଛଅ ବର୍ଷ ହେଇଯିବ ପ୍ଲସ ଟୁ ଦି ବର୍ଷ ଏବେ ଲାଷ୍ଟ ବର୍ଷ ରହିଲା ବିଟେକର ସରିଯିବ।
ବିଟେକ ର କେତେ ବର୍ଷ କି?
ଚାରି ବର୍ଷ।
ଓ ଆପଣ ତା ହେଲେ ମୋରଠୁ ତିନି ଚାରି ବର୍ଷ ବଡ଼ ହୋଇଥିବେ ନା।
ନା ତିନି ଚାରି ବର୍ଷ କାହିଁକି ବଡ ହେବି ମୋର ଦି ବର୍ଷ ତମର ଏବେ ପ୍ଲସ ଥ୍ରୀ ହଁ ପ୍ଲସ୍ ଥ୍ରି ସେକେଣ୍ଡ ଇଅର୍ ଚାଲିଛି ନା ମୋର ଫୋର୍ଥ ଇଅର ଚାଲିଛି ଦଇ ବର୍ଷ ବଡ ସବୁ।
ହଁ ସୁପର ସିନିୟର।
ହୁଁ ତମେ ବହୁତ ମଜାଳିଆ କଥାରା କୁହ ନା।
ଆଜ୍ଞା।
ନାଇଁ ନାଇଁ କଥା ଗୁଡା ତମେ ସବୁ ଗୋଟେ ହସି ହସି ପୁରା କହିଦିଅ।
ହଁ।
ହୁଁ।
ଆଉ କଣ ଖାଇଛନ୍ତି କଣ?
ଆଜି ଆମର ଏପଟେ ହେଇଥିଲା ରୁଟି ସାଙ୍ଗରେ ଏଗ ଭୂର୍ଜି ହେଇଥିଲା ଆମେ ଗୋଟେ ହଷ୍ଟେଲ ଖାଇବା ତ ଏଠି ଆମର ବି ଗମେଣ୍ଟ ରେ ଆଉ ଗୋଟେ ହଷ୍ଟେଲ ଆମେ ଅଛୁ। ସିଏ ଆମକୁ ଦଉନାହିଁ ଖାଇବା ଭଲସେ ଆମେ କହିଲୁ ଖାଇବା ତାର ପାଇଁ ଅଲଗା ପଇସା ରହିଛି। ଆମେ କହିଲୁ ଆମ ବାହାରୁ କିଣି ଆସୁ ଖାଉଥୁ କହିଲୁ ସେ ହଁ କହିଛନ୍ତି ଆମେ ବାହାରୁ କିଣି ଆଣି ଖାଉଛୁ।
ଆଚ୍ଛା।
ହୁଁ। ହୁଁ ଆଉ ତମର ଘରେ ସବୁ କିଏ କିଏ ଅଛନ୍ତି?
ଘରେ ମମି ବାବା ଆଉ ମୋର ସାନ ଭାଇର।
ସାନ ଭାଇଟେ ଅଛନ୍ତି ତମର ଦାଦା କକା ଖୁଡି କେହି ନାହାନ୍ତି।
ଦାଦା ଖୁଡ଼ି ଅଛନ୍ତି ଦାଦା ଅଛନ୍ତି ଖୁଡ଼ି ଅଛନ୍ତି ଦାଦାଙ୍କର ଗୋଟେ ଝିଅ ଆଉ ଗୋଟେ ପୁଅ।
ଅ ହ ହ।
ହୁଁ।
ହେଲେ ତମ ଭାଇ ହେଲା ସବୁ କଣ ପାଠ ପଢୁଛନ୍ତି।
ସି ଏବେ ତାର ସିକ୍ସଥ କ୍ଲାସ ହେଲା ସେ ନ ବୋଦୟ ପାଇଗଲା ତାକୁ ଛାଡ଼ିଦେଲୁ ହଷ୍ଟେଲରେ ସେ ତ ଷଷ୍ଠରୁ ହଷ୍ଟେଲରେ।
ଆରେ ତମର ସବୁ ତମ ବାପା ମା ସବୁ ତମ ଘରେ ସବୁ ରଖିବାକୁ ଚାହାନ୍ତିନି କି। ତମକୁ ହଷ୍ଟେଲ ପଠେଇଦେଲେ ଭାଇ କୁ ମଧ୍ୟ ଛୋଟରୁ ହଷ୍ଟେଲ ପଠେଇ ଦେଇଥିଲେ।
ଭାଇ ହଷ୍ଟେଲ ଯାଇସାରିଲା ପରେ ମମିର ସବୁବେଳେ ମନ ଦୁଃଖ ରାତି ହେଲା ମାନେ ଫୋନ କରିିକି କାନ୍ଦିବ। ଆଉ ଘରେ ଭଲ ଲାଗୁନି ମୋ ଏକଲା ଭଲ ଲାଗୁନି ଏମିତି ଲାଗୁଛି ସେମିତି ଲାଗୁ ଯେମିତି
ତମେ ତ ଗୋଟେ ବାହାରେ ରହିଲ ଏଇଥିପାଇଁ ତ ସେମାନଙ୍କର ଅଧେ ଚିନ୍ତା ରହିଇଥିବ ଝିଅ କେମିତି କଣ କରୁଥିବ।
କିଛି ଟେନସନ୍ ନାହିଁ ତା ପୁଅ ପଳେଇଲା ବୋଲି ମମିର ରୋନା ଧୋନା।
ହେଲେ ତମେ ତମ ବାବାଙ୍କର ଲାଲି ହେଇଥିବ।
ବାବାଙ୍କର ନାଁ ହଁ ଆଉ ପୁଅ
ହେଇ ଝିଅ
ମୋ ସାନ ଭାଇ ମୋ ସାନ ଭାଇ ଫୋନ କରିଥିଲା ଆକ୍ଚୁଆଲି ସେ ଏବେ ହଷ୍ଟେଲ ଆସଚି ମୁଁ ଏବେ ହଷ୍ଟେଲ ଆସଚି ଆମେ ଏକା ଦିନ ହଁ ଆସିଲୁ।
ହଁ।
ହଁ ସିଏ ବାବା ଙ୍କୁ ଫୋନ କଲା ବାବା ଆଉ ଲିଭ୍ ଅଛି ମୋର ବହୁତ ସାରା ମୁଁ ଆଉଥର ଘରକୁ ଯିବି ଏଠି ରହିବା ପାଇଁ ଇଛା ହଉନି।
ହୁଁ ହୁଁ।
ତାକୁ ଗାଳି କଲେ ସେ ଘରକୁ ଫୋନ କଲାନି। ମୁଁ ଫୋନ କରିଥିଲି ମୁଁ କହିଲି ବାପାକୁ ଭଲ ଲାଗୁନି ଏକ୍ଜାମ ସଇଲେ ସାଙ୍ଗେ ସାଙ୍ଗେ ପଳେଇମି ବାପା କହିଲେ ହଁ ଆସୁନୁ ଭାରି। ମୋ ମମି ଯାଇନା ଆମ ପୁଅଠେ ଏଇ କଥାଟା କହିଦେଇଚି ଆଉ ବାପା ଦିଦିକୁ ହଁ କରିଚନ୍ତି। ତତେ ମନା କରୁଚନ୍ତି ହେଲା। ସିଏ ସେଥିପାଇଁ ରାଗିକି ଜମା ଫୋନ କରୁନଥିଲା ହେଥିପାଇଁ ଆଉ ଆଜି ଯାଇଥିଲେ ବାବାମମି ତା ପାଖକୁ ହଷ୍ଟେଲ।
ଆରେ ସେ ଛୋଟ ଛୁଆଟା ନା ରାଗିଯିବ ଏମିତି ଆଉ କଣ ସିଏ କଣ ବୁଝିଛି କି?
ଏଇଠିକି ଆସ ଥିଲା ଭାରି ମୋତେ ଦେଖା କରିବାପାଇଁ ବାପା କହିଲେ ସିଏ କହୁଚି ତାଙ୍କ ଝିଅ ପାଖକୁ ଖାଲି ସିଏ ଯାଉଚନ୍ତି ମୁଁ ମୋ ଲା ମୋର ଲିଭ୍ ଅଛି ମୁଁ ଯିବି କହିଲେ ମତେ ଛାଡୁନାହାନ୍ତି। ନାହିଁ କରୁତି ଇଏ କରୁତି ସିଏ
ହଁ ଆରେ ଛୋଟ ଭାଇଟାକୁ ତୁ ଏମିତି ରଗେଇବା କଥା କି?
ଆଉ କଣ ଆପଣଙ୍କ ସାଇଡରେ କୁକୁରଟେ ଭୁକୁଜି ବୋଧେ ନା।
ହଁ ସିଏ ଗୋଟେ ଏଇଠି ଅଛି କେତେବେଳେ ହେଲେ ଗୋଟେ ବିଜାର କରୁଚି ଖାଲି।
ହଁ ବିଜାର ମାନେ ବିରକ୍ତ କରୁଚି ନା
ହଁ ବିରକ୍ତି କରୁଚି ତମ ଭାଷାରେ ଆଉ।
ବୁଝିପାରୁଚି ମୁଇଁ।
ହଁ ହେଲେ ତମର ଆମର ଭାଷା କଣ କଣ ସେଠି ଏମିତି ଅଲଗା କୁହାଯାଏ ସବୁ?
ଅନୁଗୁଳର ଲାଙ୍ଗୁଏଜ୍ କୋଉ ଟାଇପର କହମିନା ଆମେ ଆ ଆପଣ ଆପଣମାନେ କହୁଥିବେ କଣ କି ଆଉ କଣ କରୁଛୁ?
ହଁ।
ଆମେ କହୁ ହେରାକିରା କରୁଜୁ ମାନେ ଆମର କଣ ପୁରା ଏମିତି ଲହରି ଲହରି କଥାଡା କହନ୍ତି।
ଏଇଟା ଯୋଉ ମୁଁ ଏଇଟା ଗୋଟେ ତମର ସେପଟେ ଫନି ଅନୁଗୁଳିଆ ବୋଲି ଗୋଟେ ସେ କମେଡି କରେ ନା ମୁଁ ତାର ସବୁ କେ ଫନି ଅନୁଗୁଳିଆ ବୋଲି ଗୋଟେ ୟୁଟୁବରେ ସେ କମେଣ୍ଟ ସବୁ କରେ।
ହୁଁ ଅନୁଗୁଳିଆ ବଣ୍ଟି ଅଛି ଆମର।
ହଁ। ଆରେ ତାର
ଅନୁଗୁଳିଆ ବଣ୍ଟି ଆ ଅନୁଗୁଳିଆ ବଣ୍ଟି ଆମ ମାନେ ସିଏ ଆମଠୁ ଅନୁଗୋଳିଆ ବଣ୍ଟି ନାହିଁ ବଟ୍ ଏଇ ଯେଉଁ କାଠି ଏମତି ଓନ୍ଲି କାଠି
ହଁ ହଁ।
ଓନ୍ଲି କାଠି ଯଉ। ତାଙ୍କ ଗାଁରେ ମୋ ମାଉସୀଙ୍କ ଘର ଏଭିନ ତାଙ୍କ ଘରକୁ ବି ମୁଁ ଯାଇଚି।
ଓହୋ ଆଉ ସେମାନଙ୍କ ସହିତ ତମେ କେବେ ଦେଖା ହେଇଛ ନା ଦେଖା ହେଇନ?
ଅନୁଗୁଳିଆ କାଠିକି ମୁଁ ଦେଖିଛି ବଟ୍ ଅନୁଗୁଳିଆ ବଣ୍ଟିକୁ ମୁଁ ଦେଖିନି। ଆଉ ଗୋଟେ ଅନୁଗୁଳିଆ ସିପୁ ଅନୁଗୁଳିଆ ସିପୁ କୁ ମୁଁ ଦେଖିଛି ସିଏ ମୋ ସାଙ୍ଗର ମାମୁଁ।
ଅ ହୋ ହୋ।
ହୁଁ।
ଆରେ ସେମାନେ ସବୁ ତ ଭିଡିଓ ଫିଡିଓ ବନେଇ ଦଉଛନ୍ତି ଏବେ ଆସି ଭୁବନେଶ୍ଵରରେ କିଏ କେଉଁଠି ସବୁ ରହିଛନ୍ତି
ସେ ଅନୁଗୁଳିଆ ବ ଟିକୁ ଦେଖୁନ ସିଏ କଣ ଭିଡିଓ ବନେଇ ଏଇଲେ ପୁରା। ଟ୍ୟାଲେଣ୍ଟ ଗୋଟେ ବିନା ଟ୍ୟାଲେଣ୍ଟରେ କିଏ ଆଗେଇଲାଣି ଆଉ।
ନାଇଁ ନାଇଁ ବିନା ଟ୍ୟାଲେଣ୍ଟରେ ତ କେହି କେବେ ଆଗେଇ ପାରିବେନି ଏକା ହୁଁ।
ଓଏ।
ଟ୍ୟାଲେଣ୍ଟ ତ ଥିବା ଦରକାର କିଏ କେଉଁ କଳାରେ ବ-ବଳିଥାଏ ହେଲେ ତମର କଣ ସବୁ ଟ୍ୟାଲେଣ୍ଟ ଅଛି?
ମୋତେ ତ ଡ୍ୟାନ୍ସ କରିତେ ଭଲ ଲାଗେ।
ହଁ ହେଲେ କଣ କଣ ସବୁ ଡ୍ୟାନ୍ସ କର ତମେ?
କଣ ଏମିତି କଲେଜରେ ଫେରୱାଲ ଫଙ୍କସନ। ଫ୍ରେସର୍ସ ସେଇଗୁଡା ହିଁ ଡ୍ୟାନ୍ସ କରେ ଆଉ କଉଠି ରେ ହିଁ କରିମି। ଆଉ ରୁମ୍ ରେ ରାତିରେ ନିଦ ନ ହେଲେ।
ଆ ହାଁ ହାଁ ହାଁ ମେସେଜ୍‌ ସବୁ ତ କର ଗଲା। ହେଲେ ନାଇଁ ନାଇଁ ହେଲେ ତମକୁ ଡ୍ୟାନ୍ସରେ କିଛି ହେଇଗଲା କ୍ଲାସିକାଲ୍ ଡ୍ୟାନ୍ସ ହେଇଗଲା ଯେମିତି।
ନା ନା କ୍ଲାସିକାଲ ଏମିତି ନାଇଁ ବାସ ନର୍ମାଲ ହିଁ ଯେମିତି ଡ୍ୟାନ୍ସ କରନ୍ତି ବାସ। ମିକ୍ସିଙ୍ଗ ସେଇ ଟାଇପ୍ ର ହିଁ।
ସେଇଭଳି ଡ଼୍ୟାନ୍ସର ଆଜି ଆ ଯେପରି ଏକ ଗୀ ଡି ଜେ ଫି ଜେ ବାଜିଲା ଏବଂ ମ
ଡି ନା ନା ନାଇଁ ବରଯାତ୍ରୀ ଡ୍ୟାନ୍ସ ନାଇଁ ମାନେ ଡ୍ୟାନ୍ସ ଟା ଡ୍ୟାନ୍ସ। ଟାଇପର ରେକର୍ଡ ଡ୍ୟାନ୍ସ କରୁ ବରଯାତ୍ରୀ ଡ୍ୟାନ୍ସ ବରଯାତ୍ରୀ ଭଳି ଗୀତ ବାଜିଲେ ବରଯାତ୍ରୀ ଡ୍ୟାନ୍ସ।
ହଁ ଆମର ତ ବଏଜ୍‌ ମାନଙ୍କ ଡ୍ୟାନ୍ସ ଜାଣିଛ ବରଯାତ୍ରୀ ଡ୍ୟାନ୍ସ ସବୁଠି।
ହୁଁ ହୁଁ ହା ହା ହା। ନା ନା ବଏଜ୍ ମାନେ ବହୁତ ଭଲ ଡ୍ୟାନ୍ସ କରନ୍ତି ମୁଁ ଦେଖିଚି ମୋ ଗୋଟେ ସାଙ୍ଗଟେ ଏତେ ଡ୍ୟାନ୍ସ କରେ ଲିଟରାଲି। ତା ଡ୍ୟାନ୍ସ ଦେଖିଲେ ପୁରା ପାଗଳ।
ହଁ।
ହୁଁ ବଏ ଉଁ‌ ମାନେ ଭଲ ବି ଡ୍ୟାନ୍ସ କରନ୍ତି। ମୋତେ ଝି ଉଁ ମାନେ ଝିଅମାନେ ଭଲ ଡ୍ୟାନ୍ସ କରନ୍ତି ବଟ୍। ବଏଜ୍‌ ମାନଙ୍କ ଡ୍ୟାନ୍ସ ବି ଭଲ ଲାଗେ ମୋତେ।
ଆରେ ଝିଅ ପିଲା ମାନଙ୍କ ଡ୍ୟାନ୍ସ ପରା ଅଧିକ ଲୋକ ଦେଖିବାକୁ ପସନ୍ଦ କରେ। ବଏଜ୍‌ ମାନେ କଲେ। ହଁ ହଁ ଆମେ କେତେ ଦେଖିଛୁ ତୁ ଯା ବୋଲି କୁହନ୍ତି ହେ ହେ।
ସେଇଟା ତ ଅଲଗା କଥା।
ହଁ। ଆରେ ତମେ ତ ଅ ଏଇଟା ସତ କି ନାଇଁ କହୁନ। ଆଉ ଯୋଉଠି ଟିକେ ଗଲସ୍ କିଏ ଡ୍ୟାନ୍ସ ହେଲା ସବୁ ଦେଖିବା ପାଇଁ ଭିଡ ଥିବେ। ଆରେ ବଏଜ୍ କି ଡ୍ୟାନ୍ସ କଲେ ବଏଜ୍‌ ଯଦି ସେଠି ଭଲ ଡ୍ୟାନ୍ସ କରୁଥିବ ତାହେଲେ ଲୋକ ଦେଖନ୍ତି। ନହେଲେ କୁହନ୍ତି ବାହାରେ ବାହାରେ ବାହାରେ ଆଉ କିଏ ଆସିବ। ଆମର ଏଠି ଏ
କଣ ନା ଏଇ ଯୋଉ ଯାତ୍ରାରେ ଯା କଣ ହୁଏ ଉଁ ମେଲୋଡି ହୁଏ। ସେଇଠି ଲୋକମାନେ ବେଶୀ ଉତ୍ପାତ ହୁଅନ୍ତି।
ନାଇଁ ଯାତ୍ରା ହେଲେ ସବୁ ଗହଳି ଜାଗାକୁ ସେ ମୁଁ ଏତେ ସବୁ ଯାଏ ନାହିଁ। ଏମିତି ଛ ସାଙ୍ଗମାନଙ୍କ ସହିତ ଯାତ୍ରା ଏମିତି ଛୋଟ ଛୋଟ କେଉଁଠି ସବୁ ଯୋଉ ଫେରୱାଲ୍, ଫଙ୍କସନ୍‌ ଏଇ ଟାଇପ ର ହେଇଗଲା। ଏମ ଛୋଟ ଛୋଟ ଜାଗା ମୁଁ ଯାଏ। ଏଇ ଯାତ୍ରା ହେଲା ମୁଁ ସେତେ ଯାଏନା। ମ ଯାତ୍ରା ଦେଖିବା ଭଲ ଲାଗେ ନାଇଁ ତ।
ଆଚ୍ଛା। ଆମେ ଏଇ ଯାତ୍ରା ଦେଖିବା ପାଇଁ ଯାଉ। ହଁ, ଯାତ୍ରା ମାନେ ଆଉ। ମୁଁ ରଖୁଛି, ଟାଇମ୍ ହେଇଗଲାଣି ଦଶ ମିଣ୍ଟି।
ହଁ, ହଁ।
ହୁଁ, ଆଉ ଥରେ ଆପଣ କଲ୍‌ ରିସିଭ୍ କରିପାରିବେ କି?
ହାଲୋ।
ଆପଣ ଆଉଥରେ କଲ୍ ରିସିଭ୍ କରିପାରିବେ କି?
ହଁ, ହଁ। ମୋ ପାଖରେ ତମେ ଯେତେ ଯାହା ମୋର କଲ୍ ଆଉ ଲାଗୁନାହିଁ ତ ମୁଁ ସେଥିପାଇଁ, ତମେ ଯାହା କରିବ ମୁଁ ରିସିଭ୍ କରି।
ହଁ, ହଁ। ମୁଁ ଆଉଥରେ ଆପଣ କରୁଛି ହେଲେ।
ହଁ, ଆଜ୍ଞା।